ହ୍ୟାଲୋ ସାଗର ଭାଇ ନମସ୍କାର ଗଣେଶ ଭାଇ କୁହନ୍ତୁ ନମସ୍କାର। ଆଉ ଆପଣଙ୍କୁ ମୋ କଥା ଟିକ ସେ ଶୁଭୁଛି। ଆଜ ଆଜ୍ଞା ହଁ ଆମେ ବହୁତ ଭଲ ଅଛୁ ଆଜ୍ଞା ଆପଣ କେମିତି ଅଛନ୍ତି।
ହଁ ମୁଁ ଭଲ ଅଛି ଯେ କିନ୍ତୁ ଏବେ ପାଇଁ ଦି ଚାରି ମିନିଟ୍।
ହ ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ ଟିକେ ଅସୁବିଧାରେ ପଡିଯାଇଥିଲେ ଜଣା ପଡୁଥିଲା ଆଜ୍ଞା।
ସି କହ କି ଆମେ ତିନି ଜଣ ଆମେ ସାଙ୍ଗ ମିଶିକି ଯାଇଥିଲୁ ହଁ ହଁ ଶୁଣୁନ। ଆମେ ତିନି ଜଣ ସାଙ୍ଗ ମିଶିକି ଆସିଥିଲୁ ଅଜି। ହେଲା ହଁ ନା ନାଇ ଗାଡିରେ ଆସି ଥିଲୁ ଦି ଚକିଆରେ। ଏ ଜନ୍ମେଜ ବାବୁ, ମୋର
ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆଜ୍ଞା ହଁ ଚନ୍ଦ୍ରାନ ଗାଡିିବୋଧେ। ଚନ୍ଦ୍ରାନ ଗାଡ଼ି ବୋଧେ।
ହଁ ହଁ ଇଏ ହଁ ଇ ବାଟରେ ଗୋଟେ ଦହିବରା ବାଲା ବଇଥିଲା।
ହଁ କୁହନ୍ତୁନି କୁହନ୍ତୁନି ଆଜ୍ଞା ସେ ଦହିବରା ବାଲା କହୁଛନ୍ତି ଆଜ୍ଞା ଆମେ ବି ସେଠି ଆଗରୁ ଖାଇଥିଲୁ ସେଥିରେ ଆଉ ଥରେ ଖାଇଥିଲେ କାଇଁ ଭଲ ଲାଗିଥିଲା। ଏଥରକ କଣ ଅସୁବିଧା ହେଇଛି କେଜାଣି, ଆପଣଙ୍କରହିତ କଣ ହେଲା
କିରେ ଆମେ ସେଠି ଖାଇବାକୁ ଗଲୁ ଖାଇବାକୁ ଗଲା ବେଳକୁ ସେ ଦହିବ ବାଲା ଆମକୁ ଅନେଇକ କହୁଛି କେତେ ଟଙ୍କାରେ ଖାଇବ କିଛି ନ ପଚାରିକି ମତେ ଗୋଟେ ଚାଳିଶ ଟଙ୍କାରେ ପେଟ୍ ଧରେଇ ଦେଲା।
ହଁ ମୋତେ ବି ସେଇ ଆଉଥରେ ଆଉ ଥରେ ସେମିତି ମୁଁ ବି ଖାଇଥିଲି ମତେ ସେମତି ତା ଇଚ୍ଛା ମନ ଇଚ୍ଛାରେ ଚାଳିଶ ଟଙ୍କା ଧରେଇଦେଲା। ଆରେ ତମକୁ ତ ପଚାରିବନି ତମେ ତିରିଶ ଦେଉଛ ଚାଳିଶ ଦେଉଛ।
ସେଇ କଥା ଚାଳିଶ ଟଙ୍କା ଧରେଇଦେଲା ସେଥିରେ କିଛି ନାହିଁ, ଚଳିବ ହେଲା କିନ୍ତୁ ଗୋଟେ ଅସୁ ସୁବିଧା କଣ କି ସିଏ ଭଲ କରିବା ଦରକାର। ସେ ଭଲ କରିନି ପୁରା ଆମ୍ୱିଳା ମାମ୍ୱିଳା କରି ଥୋଇଦେଇେଛି।
ଆମ୍ବିଳାକ ଅଛି ଭଲ ଲାଗୁନି ଟେଷ୍ଟ ପୁଣି ସୁଣ୍ଠା ଭଳିଆ ଦଉଛି ଅଳ୍ପ ଅଳ୍ପ।
ସେଇଆ ସେଇଟା କଣ ଭଲ ଲାଗିବ।
ହୁଁ ଟୋଟାଲି ଭଲ ଲାଗିବନି।
ଏଇନା କୋଉଠି ଅଛ।
ଆଜ୍ଞା ମୁଁ ଏଇନା କଲେଜରେ ଅଛି ଆପଣ କୋଉଠି ଅଛନ୍ତି।
ମୁଁ ଏଇଠି ଅଛି ଏଇଠି ବୁଲା ବୁଲା ହଉଛି। କେହି ଆମ କଣ ପିଲା ଆସୁନାହାନ୍ତି।
ପିଲା ଆସୁନାହାନ୍ତି ଆପଣ କଲେଜରେ ଅଛନ୍ତି ଟି?
ମୁଁ ଟିକେ ମନ ଦୁଃଖରେ ଟିକେ ଅଛି ମୁ ଏବେ ଖାଲି କାହିଁକି ନା ହ ମୋର କୁଆଡେ କିଛି ହଉନହିଁ ମୁଁ କଲେଜ ଛାଡିବା ପରେ ହେଇଛି କିନ୍ତୁ ମୁଁ
ଆଜ୍ଞା କଲଜ ଛାଡିବେ କଣ ପାଇଁ ଆପଣ କଲଜ ଛାଡିବେ କଣ ପାଇଁ?
ମୋର ପ୍ଲସ୍ ଥ୍ରୀରେ ଭାଇ ଇଚ୍ଛା ନଥିଲା, ମୁଁ ଆଗରୁ ଭାଇ ଅଲ୍ଗା ଲାଇନ୍‌ ଦେ ପ୍ଲସ୍‌ଥ୍ରୀ ବ୍ୟାକଅପ୍ ର--ଥିଲି, ମ୍ୟାଥ୍ ମାଟିକ୍ସ୍ ଅନର୍ସ ନେବି। ମୁଁ କ କର୍ ଦେଲି, ଗୋଟେ ସେମ୍ତି ଆଉ କ'ଣ ମୋ ଇଚ୍ଛା ନଥିଲା, ସେମ୍ତି ଗୋଟେ କରିଦେଲି, ଘରେ ଗୋଟେ ବସି କ'ଣ ସେ---ଗୋଟେ କର୍ ଦେଲି। ଆରେ ଜାଣ୍ନୁକି, ମୁଁ କେବେ ଠାରୁ କହି ହଉଚି ଏ କଥା।
ହଁ ବା, ମୋ ଇଚ୍ଛା ନାହିଁ। ମୁଁ ଭାବୁଚି ମୁଁ ଭାବୁଚି ଏବେ ମାନେ କ'ଣ କରିବି ଆଉ, ମୁଁ ନିଜେ ଜାଣିପାରୁିନି କଣ କରିବି ଏ--ନା। ବିଟେକ୍ ଫିଟେକ୍ ଫାଷ୍ଟେ ଭାବିଲି। ଶୁଣନ୍ତୁ ଶୁଣନ୍ତୁ ତା'ହେଲେ ତ ମୁଁ ଓଜେଇ ବି ଦେଇଥିଲି। ମୁଁ ଓଜେଇ ବି ଦେଇଥିଲି, ଆମର ଏ ଯଉ
ଓଜେଇ ଦେଇଥିଲେ, ଆପଣଙ୍କର ହେଲା।
ଯଉ ଭଳିଆ, ସେମାନ ସେମି ଗମେଣ୍ଟେ କି ପ୍ରାଇଭେଟ୍ ରେ ଭବା ଭଳିଆ
ଓ---ଗମେଣ୍ଟ୍ ହବାକୁ ବହୁତ୍ ଟାଇମ୍ ଲାଗିବ ଆଜ୍ଞା, ବହୁତ୍ ପରିଶ୍ରମ କରିବାକୁ ପଡ଼ିବ।
ଆମେ ତ ବିଇଡ଼ି ଫିଡ଼ି ଦଉଚୁ ଗୋଟେ ଶିକ୍ଷକ ହବାକୁ, ଦେଖାଯାଉ ଆଗକୁ କ'ଣ ହଉଚି। ହୁଁ
ଆଜ୍ଞା, ନାଇଁ ନାଇଁ ଆପଣ ବିଇଡ଼ି ଫିଡ଼ି ଦିଅନ୍ତୁ। ଆପଣ ପାଇ ଯାଇପାରନ୍ତି ଆପଣ।
ସେଇତ ଦେଇଚି ତା'ର ରେଜଲ୍ଟ ଦେଇଚି ତା'ପରେ କଲେଜେ ସିକ୍ୱେନ୍ସ ପକେଇଚି। ଏଇ ଦଶ୍ ତାରିକ ରେ ଧର ଯଦି ଆ ମହର୍ଷିି କି ପୁରା ଛି କରିକି ପଳେଇବି, ରହିବିନି।
ଆଜ୍ଞା ଆପଣ ଯଦି ଆସିଗଲା, ବହୁତ୍ ଭଲ ଆଜ୍ଞା, ଆମେ ବି ଚାହିଁବୁ, ଏଇ କଲେଜ୍‌ ଛାଡ଼ି ପଳେଇବାକୁ।
ଖାଲି ମାନେ କ୍ଷୀଣେକେ ସୁବିଧା ଦେଖୁଚି, ଯଦି ମୁଁ ଟିକେ ନାକୁ ମତେ ସୁବିଧା ମିଳିଗଲା। ମୁଁ କଲେଜରେ ପଢ଼ିବିନି, ଆରେ ପ୍ଲସ୍‌ଥ୍ରୀ ଇଚ୍ଛା ନ--ଲା।
ଆଜ୍ଞା ମତେ ବି ସେଇଆ, ଯଦି ମତେ ଟିକେ ସୁଯକ୍ ମିଳିବ। ମୁଁ ପଳେଇବି ଏଠୁ, ମତେ ବି ରହିବା କୁ ଜମାରୁ ଇଚ୍ଛା ନାହିଁ।
ମୁଁ ବି ତମ ପରିସ୍ଥିତି ବୁଝିପାରୁଚି। ବୁଝିପାରୁଚି ତମେ ବିଜେପି ରୁ ଆସି ମହର୍ଷିରେ ପଡୁଚ ମାନେ ତମକୁ ଯେତେ ଖରାପ୍ ଲାଗୁଥିବ ମୁଁ ଜାଣିଚି ହେଲା। କେତେ ଗୋଟେ ଭଲ କଲେଜେ ଛାଡ଼ିକି ଇଏ
ଆଜ୍ଞା, ସେଠୁ ଏତେ ବଡ଼ ଭଲ କଲେଜ୍‌ ଛାଡ଼ିକି ମୁଁ ଆସିକି ଏଠି ପଢୁଛି। ଏଠି ପୁଣି କ୍ଲା ଆଜ୍ଞା ଏତେ ଭଲ ହଉଥିଲା, ଏବେ କିଛି ହଉନି ଏଠି।
ସେଇ କଥା, ଦୁଇ ବର୍ଷରେ ଠି ଯେତିକି ଟିଚର ଚିହ୍ନା ହେଇ ଯାଇଥିବେ। ଯେତିକି ସାଙ୍ଗସାଥି ଥିବେ ସମସ୍ତଙ୍କୁ ଛାଡ଼ିକି ଆସି ଏଠି ପଢ଼ିବାକୁ ପଡୁଚି।
ଖାଲି ଗୋଟାଏ ସାଙ୍ଗ ଏ----ଖାଲି ଅଛି, ଯାହାକି ବିଜେପି କଲେଜେ ର ମୋ ପାଖରେ ଅଛି।
ଆଚ୍ଛା।
ସେ---ଖାଲି ଅଛି, ନହେଲେ ଆଉ କେହି ନାହାନ୍ତି। ଆଉ ଅଲ୍‌ଗା ପିଲା ଅଛନ୍ତି, ଯେ ମୁଁ ଏତେ ତାଙ୍କ ସହିତ ମିଶେନି ଏମ୍ତି ଅସୁବିଧା ହଉଚି ଆଉ। ଆପଣଙ୍କର ଆପଣ ଆଗରୁ ବଧେ ମହର୍ଷିରେ ପଢୁଥିଲେ।
ହଁ ମୁଁ ପଢୁଥିଲି ଯେ, କିନ୍ତୁ ର ପାଠ ପଢ଼ା ମତେ କାଇଁ ଏତେ ଖାସ୍‌ ଲାଗିଲାନି, ଏକ୍ରେ ଶିକ୍ଷକ ମାନେ ଟିଚର ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କୁ ପଚା--ନାହାନ୍ତି, ଶିକ୍ଷକ ମାନେ ଛାତ୍ରଛାତ୍ରୀ ପଚା---ନାହାନ୍ତି।
ଯଦି ଶିକ୍ଷକ କିଛି କହିଲେ ପିଲାମାନଙ୍କୁ କହିଲେ, ପିଲାମାନେ ବାଡ଼େବା ଉପରେ ପଳେଇ ଉଚନ୍ତି।
ଆଉ ଏଠି ତ ପୁରାୁପୁରୀ ମାର ମରାମୁରି। ତମେ ଗୋଟେ ଟିଚର୍ ଙ୍କୁ ସମ୍ମାନ ନଦେଇ ପାରିକି ତାଙ୍କୁ ବାଡ଼ା ବାଡ଼ି କରି ପାରୁଚ।
ହଁ! ମଝିରେ ଏମ୍ତି ହେଇଥିଲା, ଆପଣଙ୍କ କଲେଜ୍‌ରେ ଧେ ମନେ ଅଛି।
ହଁ ହଁ, ସେଇ ଯଉ ଗୋଟେ ହଁ ସେ ଯଉ ମଦ୍ୟପାନ କରୁଥିବା ଯଉ ବୋ ଲରେ ସେଇ ଗୋଟା ଟିଚରଙ୍କ ମୁଣ୍ଡୁକୁ ମାରି ଦେଇଥିଲେ। ନା ମ ଏସବୁ ଆକ୍ଚୁଲି ଖରାପ୍ ପ୍ରକୃଛି, ଏସବୁ ମାନେ
ହୁଁ, ଏସବୁ ଙ୍କ ହବା କଥା ନାଇଁ, ହଁ କୁହନ୍ତୁ ମାନେ ପାଠ ପଢା ଷ୍ଟ୍ରିକ୍ଟ ନୁହଁ ଆଜ୍ଞା ପରୀକ୍ଷା ବହୁତ ଷ୍ଟ୍ରିକ ହେଲେ କଣ ହବ ପରୀକ୍ଷା ବହୁତ ଟାଣ ଭାବରେ କରୁଚନ୍ତି ପାଠ ପଢା କିନ୍ତୁ ଟାଣ ନାହିଁ।
ସେଇ କଥା ତାପରେ ମହର୍ଷରେ ଆଉ ଗୋଟେ ମାନେ କଣ କହିଲ ବେ କାର୍ ଜିନିଷ ହଉଚି ଏଠି ମାନେ ଛୋଟ ରୁ ଛୋଟ କର୍ମଚାରୀ ବି ମାନେ ଛୋଟ ରୁ ଛୋଟ ଟ କର୍ମଚାରୀ ଯେମତି ଗୋଟେ ମାନେ ଭଲ ଏକ୍ଜାମ୍ପଲ୍ ଟେ ଦଉଚି ହଁ ସେଇ କଥା ମାନେ ଯେମତି ଗୋଟ ଟେ ଧର ପିଅନ ଟା ବି ହେଲା ସିଏ ନିଜକୁ ଗୋଟେ ପ୍ରିନ୍ସିପାଲ ଟୁ ବି କମ ଭାବୁନି।
ପ୍ରିନ୍ସିପାଲ ଟି କମ ଭାବୁନାହାନ୍ତି ଆଜ୍ଞା ବହୁତ ହାକିମ ଚଲଉଛନ୍ତି ଏଠି ସମସ୍ତେ ଆଜ୍ଞା ସେମିତି।
ସେଇପା ମୁଁ କହୁଚି ଏଠି ବି କଛି ଗୋଟେ ଗଧ ବି ନିଜକୁ ସ୍ମାର୍ଟ ଭାବୁଛି ଏଠା ହିଁ ଗୋଟେ ଗଧ ବି ନିଜକୁ ସ୍ମାର୍ଟ ଭାବୁଚି। ତ ମାନେ ଏଠି ଆମର କିଛି ଭାଲ୍ୟୁ ନାହିଁ ଏଠି ରହକି କଣ ପାଇଁ ଏଠି ପଢିବା।
ସ୍ତିତ୍ୱ ନାହିଁ ଆଜ୍ଞା।
ସେଇ କଥା ଖାଲି ଘରେ ମୁଁ ଏଇ ଯୋଉ ଡ୍ରପ ନବା କଥା ନାଇଁ ଭା ଚିକୁ ମତେ ବହୁତ ଫୋର୍ସ କଲା। କଇଲା ଦେଖେ ଘରେ ବସ। ଡ୍ରପ୍ ନଁ ସେ ପ୍ଲସ୍ ଥ୍ରୀ ପ୍ଲସ ଥ୍ରୀ ପସନା ମ୍ୟଥ ଅନରସ ଆରେ ଶୁଣ ପୁରା କଥାଟା ଶୁଣ ପୁରା କଥାଟା ଶୁଣ ସିଏ ନା ଇକୋନୋମିକ୍ସ ଅନର୍ସରେ ଅଛନ୍ତି ସେଇ ମହର୍ଷରେ
ଆଜ୍ଞା ହୁଁ।
ତ ସିଏ ତା ହଁ ତ ସେି ଯେହେତୁ ମାନେ କଳା ବିଭାଗରେ ଅଛନ୍ତି ତ ଆମେ ତାଙ୍କୁ ତେ ସାକ୍ଷାତ କରିପାରୁନେ।
ଓହୋ ଆପଣ ଦେଖା କରିପାରୁନାହାନ୍ତି ଆଉ ବହୁତ ଭଲ।
ତ ସେୟା ଏମିତି ଅସୁବିଧା ହଉଚି ଆଉ। ମୁଁ କହିଲି ଟିକେ ସୁଯୋଗ ଖୋଜୁଚି ଯଦି କିଛି ଗୋଟେ ମତେ ମିଳିଯାନ୍ତା ମୁଁ ବି ଏଇଠୁ ପଳାନ୍ତି ମତେ ଭଲାଗୁନାହା।
ଆଜ୍ଞା ଆପଣ ଆପଣ ପକାନ୍ତୁ ଆପଣ ଆପଣ ପକାନ୍ତୁ କିଛି ବୁଝାବୁଝି କରନ୍ତୁ ଆପଣଙ୍କ ନିଶ୍ଚି ଶ୍ଚୟ ହେଇଯିବ।
ନିଜେ ଗୋଟେ ଦେଲେ ମାନେ ତମେ ପି ତମେ କୋଉ ଡିପାର୍ଟମେଣ୍ଟ ଆପଣଙ୍କର?
ଆଜ୍ଞା ଆଜ୍ଞା ଆମର ରାସାୟନିକ ବିଜ୍ଞାନ।
ହଁ ରାସାୟନିକ ବିଜ୍ଞାନ ହଁ ଆମର ଗଣିତ ଆମର ଗଣିତ। ତ ନିଜେ ଦେଖନ୍ତୁ ଗଣ ହଁ ତ ଗଣିତ ବିଭାଗରେ କୌଣସି ଗୋଟେ ଗୋଟେ ମାନେ ମିତ୍ର ମୋର ନାହାନ୍ତି ମୁଁ କଣ କହିବି ସେଠି।
କୌଣସି ମିତ୍ର ନାହାନ୍ତି ଆପଣଙ୍କର?
କେମିତି ହେବେ ଓଲଟା ଶତ୍ରୁ ଭର୍ତି ହେଇଚନ୍ତି। ମାନେ ଏଇ କେଇ ଦିନର କଥା ଏଇ କେଇ ଦିନର କଥା ମାନେ ମୁଁ କଲେଜ ଆସିଚି ପାଠ ପଢିବା ପାଇଁ
ଆପଣ କହୁଥିଲେ ବୋଧେ ମଝିରେ ମଝିରେ ହଁ କୁହନ୍ତୁ କୁହୁନ୍ତୂ।
ସିଏ ମାନେ ମୋ ସାର୍ଟ ରେ ଏଇ ଯୋଉ ପେନ ର ସାହି ଲଗେଇ ଦେଇଚନ୍ତି ମୁଁ କଣ କରିବି କହୁନୁ କଣ କରିବି?
ଖରା ପିଲାଗୁଡ଼ାକ। ବହୁତ ଖରାପ ପିଲା ଗୁଡା। ଆପଣ ଟିକେ ତାଗିଦ କଲେଣି କା ହାକୁ?
ହଁ ଘ - ଘରେ ମା ପାଟି କରୁଚନ୍ତି କୁହନ୍ତି ଆରେ ଇଏ ତୁ ତ ପାଠ ପଢିବାକୁ ଗଲୁ ତ ସାର୍ଟ ରେ ଇଏ କିଏ ବୋଳିଚି? ତୁ ତ ହାତରେ ଲେଖିବା ପିଲା ପିଠିରେ ତୋର କିଏ ଲେଖୁଥିଲା?
ଆ ଆପଣ ମଧ୍ୟ ଜାଣିପାରିଲେନି କିଏ ବୋଳିଛି?
ଆହ କିଏ ବୋଳିଚୀ ଯେ ମୁଁ କେମିତି ଜାଣିବି ମୁଁ ତ ପାଠ ପଢିବାକୁ ଆସିଚି ମୁଁ ଆଗରେ ବସିଲି ମୁ ପଚ ପଛରେ କିଏ ଗୋଟେ ମାଟି ଦେଇଚି କାଳି ଛିଟା ମୁଁ କହ ଯ ଜଣ ଜଣଙ୍କୁ ଧରି ପଚାରିବି ଏ କିଏ ମାଚଚି କୁହ?
ନାଇଁ ଆପଣ ବି ଜାଣିପାରୁନହାନ୍ତି। ଆପଣଙ୍କ ଅନୁସାରେ କିଏ ମାରିଥିବ?
ମୋ ଅନୁସାରେ ସିଏ ଗୋଟେ ପିଲା ସେ ମତେ ଆକ୍ଚୁଲି ମାନେ ମତେ ମାନେ ବହୁତ ଅପମାନ ତ କରେ ତମତେ ଲାଗୁଛି ସେଇ ମାଥିବ ସେ ପଛରେ ବସୁଥିଲା।
ଆପଣ ତାକୁ ଆପଣ ତାକୁ ଟିକେ ବ୍ୟବହାର ଟିକେ ସିକ କରିବାକୁ କୁହନ୍ତୁ।
ହଁ ନାଇଁ ମୁଁ ଛିକୁ ଭାଇ ସହ ଏ ବିଷୟରେ କଥା ହଉଥିଲି। ସେ ଖାଲି କହୁଚନ୍ତି ତାଙ୍କୁ ଭୋଗ ଦେଇଦବା।
ଆଜ୍ଞା ଭୋଗ ଦିଅନ୍ତୁ ଆଜ୍ଞା ଆମେ ବି ଆପଣଙ୍କ ସାଥିରେ ଅଛୁ।
ଓହୋ କିନ୍ତୁ ସେଥିପାଇଁ ମତେ କିଛିଟା ସମୟ ଦରକାର ନା କାରଣ
ଆଜ୍ଞା ଆପଣ ଆପଣ ଅପେକ୍ଷା କରନ୍ତୁ ଆ-ଆଜ୍ଞା-ଆପଣ ଅପେକ୍ଷା କରନ୍ତୁ ସମୟ ନିଶ୍ଚୟ ଆସିବ।
ଅହୋ ମୁଁ ତ ସେ ଅପେକ୍ଷା କରିଛି ସେଇ ସମୟକୁ ଯେତେବେଳେ ମାନେ ସମୟର ଗୋଟେ ଭଲ ଜିନିଷ କଣ ଜାଣିଛ? ଇଏ ବଦଳିବ ସେଇଥିରୁ ମଜା ଲାଗେ।
ହଁ ହଁ ଆପଣ କାହାକୁ କହିବେ ଭୋଗ ଦେବା ପାଇଁ?
ଭୋଗ ଦେବା ପାଇଁ ସେ ଦେଖି ଦୋଉନି ମୁଁ କାହାକୁ କହିବିନି।
ଆଜ୍ଞା ହଁ ଠିକ କଥା ଆପଣ ଦେବେ କିନ୍ତୁ ଭୋଗ ନିଶ୍ଚୟ।
ଠିକ କଥା।
ଆଜ୍ଞା ଆପଣ ଦିଅନ୍ତୁ ନହେଲେ ଅସୁବିଧା ବହୁତ କରୁଛି ଆଜ୍ଞା।
ଓ ହୋ ଓ ଆଜି ଆମର କଣ କେମିଷ୍ଟ୍ରି ଅଛି। ସେ ଅଛି କେମିଷ୍ଟ୍ରି ଅଛି କଣ ମୁଁ ଜାଣି
କେମିଷ୍ଟି ଆଜ୍ଞା ଆମର ର ଆପଣଙ୍କର ଆଜି କଣ ଚମତ୍କାର ପରୀକ୍ଷା ଅଛି?
ହଁ ହଁ।
ଅଛି ଆପଣଙ୍କର।
ମତେ ଲାଗୁଛି ସେଇଆ ହେଇଥିବ ନହେଲେ ପାଞ୍ଚ ମାର୍କର ପାଞ୍ଚ ମାର୍କର କି ପରୀକ୍ଷା କରାଉଛନ୍ତି ଏ ଏମିତି ମାନେ ମେଶି
ଆରେ ପାଞ୍ଚ ମାର୍କର ପରୀକ୍ଷା ଆମର ବି କରଇଥିଲେ ଆମର ବି କରଇଥିଲେ ପାଞ୍ଚ ବାର୍ଗ ପରୀକ୍ଷା ଆମର ଫୋର ଥିଲାବେଳେ।
ଓହୋ ସିଏ ଗୋଟେ କି ପରୀକ୍ଷା କରାଉଛନ୍ତି କଣ କୁହନ୍ତି।
ଆପଣଙ୍କର ଏଇନା ଆପଣଙ୍କର ଏଇନା ସବଜେକ୍ଟ କଣ ଅଛି?
ମୋର ଅଛି ଗଣିତ ଆଉ ମାଇନର ହଉଛି କେମିଷ୍ଟ୍ରି ରାସାୟନିକ ବିଜ୍ଞାନ।
ଏ କଣ ଆପଣ ପଢାଟା ହଉଛି ଏଇନା ଆପଣଙ୍କ ରାସାୟନିକ ବିଜ୍ଞାନରେ?
ରସାୟନିକ ବିଜ୍ଞାନ ମୁଁ ଗୋଟାଏ ବି ମାନେ କ୍ଲାସ୍ ଷ୍ଟାର୍ଟ କରିନି।
ଆପଣ ଗୋଟେ ବି କ୍ଲାସ ଷ୍ଟାର୍ଟ କରିନାହାନ୍ତି?
ମୁଁ ତ ମୋର ଗଣିତ ବି ଗୋଟା - ଗୋଟାଏ ଷ୍ଟାର୍ଟ କରିଛି।
ଆଜ୍ଞା ଆପଣ କରନ୍ତୁ ନହେଲେ ଆପଣ ହଇରାଣ ହେଇ ଯିବେ ଆଜ୍ଞା।
ମୁଁ କିଛି ହଇରାଣ ହେବିନି ଆକ୍ଚୁଆଲି ମତେ ଭଲ ହିଁ ଲାଗୁନି ମୁଁ ବୁଝିପାରୁନି ମତେ ପଢିବାକୁ ଇଚ୍ଛା ହଉନି।
ଆ ଆମର ବି ସେଇଆ ଆଜ୍ଞା ଆମର ବି ସେଇଆହ ହଉଛି ଆମେ ବି କ୍ଲାସ କରିପାରୁନୁ ଆଜ୍ଞା।
ହଁ ଆରେ ମତେ ମୋର ଗୋଟେ ଅସୁବିଧା ହଉଛି ବା ମୁଁ ବୁଝି ପାରୁିନି। ମାନେ ମତେ ଭଲ ଲାଗୁନି ପଢିବାକୁ ଏକରେ ସେତବେଳେ କଣ ଆମର ପ୍ଲସ ଟୁ ସମୟରେ ଟ୍ୟୁସନ ଥିଲା। ଆମେ ସାରଙ୍କୁ ପଚାରିଦେଲେ ସାର୍ କହିଦଉଥିଲେ ଏଠି ତ ମାନେ କାହାକୁ ବି ପଚାରି ପାରିବନି ଓଲ ସିଏ ତମକୁ କୋଶ୍ଚି ପଚାରୁଛନ୍ତି କଣ ଶିଖିଛ କଣ ନାହିଁ। ହଉ ମୁଁ ରହୁଛି ଆଉ କେତେବେଳେ କଥା ହେବି ଆଉ।
ଆଗ୍ ଆଜ୍ଞା ଆଜ୍ଞା ଠିକ ଅଛି ଆଜ୍ଞା ରହୁଛି ନମସ୍କାର।